ନମସ୍କାର।
ଦିହ ଭଲ ଅଛି ଆପଣଙ୍କର?
ଆଜ୍ଞା।
ପରିବାରଙ୍କର ଦିହ ଭଲ ଅଛି।
ଆଜ୍ଞା।
ଖାଇଥିଲେ କଣ?
ଆଜ୍ଞା ଖାଇଥିଲୁ ମୁଁ ଖାଇଥିଲି ରୁଟି ଭଜା। ଆପଣ କଣ ଖାଇଥିଲେ?
ଆଜ୍ଞା।
କଣ ଖାଇଥିଲେ?
ମୁଁ ଆ ମୁଁ ଖାଇଥିଲି ଇଁ ଭାତ। ଭା-ଭାତ ଆଇଁଷ ଖାଇଥିଲି ଆଉ।
ରାତିରେ।
ରାତିରେ ଖାଇଥିଲି ରୁଟି।
ଆଜ୍ଞା ଓ ହୋ ଆପଣ ମୁଁ ଯାହା ଖାଇଛି ଆପଣ ସେଇଆ ଖାଇଛନ୍ତି ସେମ୍ ସେମ୍ ଆଉ ଆପଣଙ୍କ ଘର ମାନେ। ହୁଁ ଆପଣ ଘର ଲୋକ ଦେହ ଭଲ ତ।
ଆଜ୍ଞା।
ଓହୋ ଆପଣ ଏଇନା ମାନେ କୋଉଠି?
ଆଜ୍ଞା ମୁଁ ଏଇନା ଆ-ଆ-ଆଇଲି ତ। ଆଜ୍ଞା ଯୋଉ ଅଁ ଏଠି ବଇଛି ଆଜ୍ଞା।
ଆଜ୍ଞା। ଆଜ୍ଞା ତାହେଲେ ଆପଣ ମାନେ ବୋଧେ କୁଆଡେ ମା ଛକକୁ ଯାଇଥିଲେ କି?
ଆଜ୍ଞା। ଛକକୁୁ ଯାଇଥିଲି, ଆସିକି ଟିକେ ଧିଅ ଭଲ ଲାଗିଲାନି ତ ଟିକେ ଆସିକି ବଇଛି ଆଉ।
ଔଷଧ ଦୋକାନରୁ ଔଷଧ ନେଇ ଆଇଲନି।
ନାଇଁ ଆଣିନି, ବଡଭାଇଙ୍କି କହିଥିଲି ସେ ଆଣିବେ ଆଉ।
ଓଃ ଆପଣ ବଡଭାଇ ଜଣେ ଅଛନ୍ତି ବୋଧେ।
ଆଜ୍ଞା।
ଓହୋ ତାହଲେ ଆଉ କଣ କହୁଛନ୍ତି କୁହ।
ଆପଣ ଏଇନା କଣ କରୁଛନ୍ତି।
ମୁଁ ଏଇ ବୁଲୁଛି ଛାତ ଉପରେ ଆପଣ ଆଉ ହଁ ଆପଣ ଛାତ ମାନେ ଆପଣ କୋଠା ନୁଅ କି ଏବେ ଯେଉଁ ଗରମ ହୋଉଛି ଆପଣ କେମିତି କଣ ସମ୍ଭାଳୁଛନ୍ତିମ।
ଯାହାହେଲେ ବି ତ ଗରମ ହଉଛି ଭାରିଜୋରେ ନା
ଆଜ୍ଞା।
ଗରମ ହଉଛି ମୁଁ ବି ସେମିତି ପଦାରେ ଆସିକି ଟିକେ ବୁଲୁଛି।
ଓହୋ ଥଣ୍ଡା ଲାଗୁଚି ତମ
ଆଜ୍ଞା। କଣ ଗାଁ ଟିକେ ଗାଁ ଖବର ଖବର ସବୁ ଭଲ ଅଛି।
ହଁ ଏଇ ବର୍ଷା ଦିନେ ତ ଆମ ଗାଁ ଖାଲି ପାଣିରେ ଠେ ଜୁଡୁବୁଡୁ। ଆଉ ସମସ୍ତେ ନର୍ଦମା ଡ୍ରେନ୍ ରେ ଯିଏକି ଲାଟିନ୍ ପାଣି ଆଉ ବାସନ ମଜା ପାଣି ଆ ଆଉ ଗାଧୁଆ ପାଣି ଗୋରୁ ଗାଣ୍ଡୁଏ ପାଣି ଏ ସବୁ ପାଣି ଛାଡୁଛନ୍ତି ବେଶ୍ ଖାସ୍ ମତେ ବି ଆମ ଘର ଆଗରେ ସବୁ ରହୁଛୁ ଆଉ ଆମେ କଣ କରିବୁ ଆଉ ଆପଣଙ୍କ କିଛି କୁହ।
ଆଜ୍ଞା, ଆମର ବି ଏଠି ଆଜି ବର୍ଷା ହେଇ
ଆଜ୍ଞା ଆଜ୍ଞା।
ଆମର ଏଠି ଆମର ବର୍ଷା ହେଇଥିଲା ଆଜି ଜୋର
ସତରେ। ଆଜ୍ଞା ବର୍ଷା ସହିତ ଆଉ କଣ ବିଜୁଳି ଘଡଘଡ଼ି ହେଇନଥିଲା କି।
ଆଜ୍ଞା।
ଆଉ କହୁନାହାନ୍ତି ଆଉ ବିଜୁଳି ଘଡଘଡି ବି କହିବି ବିଜୁଳି ଘଡଘଡି କେମିତି ସୃଷ୍ଟି ହୁଏ ମୁଁ କହୁଛି। ବିଜୁଳି ଯେତେବେଳେ କଳାହାଣ୍ଡି ଆକାଶରେ ହେଇଯାଏ ସେଟା କାଳ ବଇ ଆଜ୍ଞା ଆଜ୍ଞା।
ଆଜ୍ଞା।
ହାଲୋ।
ଆଜ୍ଞା।
ଏଟା କାଳ ବୈଶାଖୀ କୁହାଯାଏ ଯାହା ଫଳରେ ବହୁତ୍ ପରିମାଣରେ ବର୍ଷା ହୁଏ ଆଉ କୁଆପତ୍ର ହୁଏ। ଆଉ ପବନ ହୁଏ ମେଘ ମାନେ ଉଁ ଘଡଗଡି ମାରେ ବିଜୁଳି ମାରେ ଘଡଘଡି କେମତି ସୃଷ୍ଟି ହୁଏ ନା ବାଦଲକୁ ବାଦଲ ଯେତେବେଳେ ଘଷି ହୁଏ। ଯାହାଫଳରେ ସେ ଗର୍ଜନକୁ ଘଡ଼ଘଡ଼ି କୁହାଯାଏ। ଆଉ ବିଜୁଳି କୁହାଯାଏ ଯେ ସାଉଣ୍ଡର ଯେଉ ଚକ୍ ପା ଲାଇଟିଙ୍ଗ ପରେ ସେ ଯୋଉ ବାଦଲ ବାଦଲ ଘଷି ହେଇକି ଘର ଘଡି ଆଉ ବିଦୁଳି ସୃଷ୍ଟି ହୁ କନ୍ତି ଯାହା ଫଳରେ ମନୁଷ୍ୟ
ଯେମିତି ତାଳ ଗଛକୁ ମାରେ ତାଳ ଗଛ ପଡିଯାଏ ଭାବୁଥାଉ କେମିତି ଜଣେ ଗୋଟେ ମଣିଷକୁ ମାରିବ ମଣିଷ କେମିତି ଭ
ଆଜ୍ଞା ମଣିଷର ନାଇଁରେ ମଣିଷ ଫୁଣି ଆଜ୍ଞା।
ଆଜ୍ଞା।
ଏ ଗାଁ ଗାଁ ପରିସ୍ଥିତି ଏଇନା ଭଲ ତ? ମାନେ ଗାଁ ପରିସ୍ଥିତି ସବୁ ଭଲ ତ
ଗାଁ ଆମ ଗାଁ ତ ଆପଣ ଆସିଥିବେ କେତେବେଳେ ଦେଖିଥିବେ ବର୍ଷା ଦିନେ ଯୋ ତୁହୁଏ ଯୋଉ ଆମ ଗାଁ ଗାଁ ନା ସେଟା କଣ ମୋ ସହର କହିଲେ ଗଲା ଆମର ବା ମେଳା ପଡେ ରାତିରେ ଆପଣ ଦେଖିଥିବେ ବର୍ଷା ଦିନେ କେମିତି ମେଳା।
ଆଜ୍ଞା।
ଆଜ୍ଞା।
ଆଜ୍ଞା।
ହଁ ଆଜ୍ଞା ଆପଣ ତ ଆସିଥିବେ ଏ ଯେମିତି କିି ଏବେ ଯୋଉ ଆଉଛି ବର୍ଷା ଦିନେ ଗଣେଶ ପୂଜା
ଆଜ୍ଞା।
ଇଲୋ ଯୋଉ ଗଣେଶ ପୂଜାରେ ଆମର ଫାଷ୍ଟ ହେଲା ଠାକୁର ଆମେ ଆମ ମାର୍କେଟରୁୁ ଆଣୁ ଆପଣଙ୍କୁ ସେଜେଗାର ନାଁ ଟା କହିଦେଲେ ଆପଣ ଠାକୁର ନେଇ ଆସିବେ ଆମର ଲସ୍ ହେବ ଆଜ୍ଞା। ଆଜ୍ଞା ସେ ଯୋଉ ଠାକୁର ଆଣିବା ଆମେ ଯୋଉ ଆମେ ଯୋଉ ପ୍ରସେସନ କରିକି ଆଣୁ ଉଁ ଭଲ ଆମ ଗୋଟେ ଡ୍ରେସ ଆମର ଯୋଉ କପଡ଼ା ପୋଷାକ ପୋଷାକ ଆମେ ଆମ ସବୁ ଲୋକଙ୍କ ମାନେ ଆମର ଯୋଉ ଗଣେଶ ପୂଜା ଲୋକମାନେ କମିଟି ଯୋଉ କମିଟି ତରଫରୁ ଆମେ ପଇସା ଦେଇକି ଗୋଟେ ପୋଷାକ କରୁ ପୋଷାକ ଦ୍ଵାରା ଆମେ ପିନ୍ଧି ପଛରେ ଲେଖା ହେଇଥିବା ନିସ୍ ଏ ଅମକ ଗାଁ ମାନେ ଗ୍ରାମ ନାଁ ଟି ଲେଖା ହେଇଥିବ ଅ ଗଣେଶ ପୂଜା ଏଇ ନାଁଟରେ ଲେଖା ହେଇଥିବ ସେଇଦ୍ଵାରା ଆମେ
ଆଜ୍ଞା ଆମ ଆମ ଗାଁ ଆମ ଗାଁ ରେ ବି ଆମ ଗାଁରେ ସେମିତି ଭଙ୍ଗା ରୋଡ ମାନେ ଯୋଉ ବାଘଉ ନଦୀ
ହଁ ଚଳିବ ସେଇଟା ତ ସମସ୍ତିଙ୍କ ଗାଁ ଆଉ
ଆମ ଘରେ ପାଣିଫାଣି ଆଣ୍ଠିଏ ଠିଆ ହଉଛି, ଆମ ଘର ଆଗରେ ଏମତି
ଆଜ୍ଞା ଆପଣ ମଟର ପକେଇ ଦଉନାହାନ୍ତି, ଛତୁଫତୁ ମଡେଇଦବ କିମ୍ବା ଧଣିଆ ପୁଦିନା ଗଛ ଲଗାଇ ଦେଉନାହାନ୍ତି ଆଜ୍ଞା ସେ ଯୋଉ ଲାଟିନ୍ ଆଉ ଇଏ ପାଣି ଏ ସେଇଟା ଖତ କଲେ ଭଲ ଆପଣ ଯଦି ଖତ ଡାଇରେକ୍ଟ ହଉନି, ଡାଇରେକ୍ଟ ମଟର ପକେଇ ଲଗେଇଦବା ଖତରେ ବି ବ୍ୟବହାର ହେଇଯାଏ।
ଆଜ୍ଞା।
ଆଜ୍ଞା ଆଜ୍ଞା ତାହେଲେ ଆପଣ ଉଁ ଜଣା ପଡୁଛି ଆପଣ ବହୁତ ବଡ ଫାମିଲିର ଫାମିଲିରେ କିଏ କି ମାନେ ଆପଣଙ୍କ ବଡ଼ ତା ପରିବାରରେ
ଅଛନ୍ତି ଅଛନ୍ତି ହଁ ବଡ଼ଆବା ବଡ଼ଆମା ବଡ ବଡଭାଇ ସବୁ ଏମିତି ଅଛନ୍ତି ଆଉ ଛୋଟଭାଇ ଛୋଟଭଉଣୀ ସବୁ ଅଛନ୍ତି ଆଉ ଯୋଉ ବାମା ଜେଜେମା
ଆଜ୍ଞା।
ଅଛନ୍ତି ତମର କିଏ ଅଛନ୍ତି?
ହେ ମୋର ଆମର ଅଛନ୍ତି, ଆମର ପୁରା ବଡ ପରିବାର ଏଇନା କହିବି ଯଦି ଆପଣ ହଁ। ହଁ ହସି ପଡିବେ ଆଉ ହେଲା ବିଶ୍ଵାସ କରିବେନି କଇବି?
ଆଜ୍ଞା କୁହ।
ଆଜ୍ଞା ବାପା ବୋଉ ଦେଇ ତିନିଟା ଭଉଣୀ ଏ ଚାରିଟା ଭାଇ
ଆଜ୍ଞା ଭଲରେ ରୁହନ୍ତୁ।
ଆଜ୍ଞା ତାପରେ କହୁଚି ଶୁଣୁନାହାନ୍ତି ଚାରିଟା ଭାଇ ଦାଦା ଛଅଟା ପୁତୁରା ଗ ଏ-ଏ-ଏ ସାତଟା ପ ପ ଆଉ କଣ ଉଁ ବାପା ବା ବାପା ତ ଜାଣ ମାମୁଁ ମୋର କୋଡ଼ିଏଟା ସରି ଦଶ ଟା ଆଉ ହେଲା ଉ ଆଈ ମୋର ଆଈ ମୋର ଗୋଟେ ଅଜା ମୋର ଦିଟା ସରି ଗୋଟେ ଏଁ କ୍ଷମାକର ଗୋଟେ ହଁ। ଆଉ ଭଣଜା ମୋର ଉଁ ପନ୍ଦର ଟା ଆଉ ଭାଣିଜୀ ମୋର ମୋର ତେଇସି ଟି ଆଉ ଉଁ-ଉଁ-ଉଁ ଦାଦା ଖୁଡ଼ି ହେଲା ଆମର ଓ ତିରିଶି ଟା ଆଉ ଆଉ ଜେ ଯେ ମୋର ଲବେଟା
ଆଜ୍ଞା।
ଆଜ୍ଞା ସରି ଏ ବ କ୍ଷମା କରିବେ ଜେଜେ ମୋର ଜମା ଦୋଟି ବଡ ଜେଜ ସାନ ଜେଜ ବଡ ବାପା ବଡ ଦାଦା ବଡ଼ ଖୁଡ଼ି ବଡ଼ ଦା ବଡ଼ ବଡ଼ ଖୁଡ଼ି ବଡ଼ ସାନ ଖୁଡ଼ି ଆଉ ମଝିଆଁ ଖୁଡ଼ି ତଳ ଖୁଡ଼ି ଆଉ ଯାହାଫଳରେ ଆମର ବଡ଼ ପ ପରିବାର ଯାହାଫଳରେ ଆମର ମ-ମ ମାସ ମାସରେ ମାସରେ ଆମର ଆସେ ରାସନ ଅଁ ରାସନ ଆସେ କଣ କଣ ନା ଡାଲି ଆ ସେ ହଡ଼ ଜାଇ ଆସେ କୁଇଣ୍ଟାଲ ଆଉ ହେଲା ଉଁ ଉଁ କଣ ଚାଉଳ ଆସେ ଆଜ୍ଞା କହୁଚି ଶୁଣୁନାହାନ୍ତି ତେଲ ଆଣେ ତେଲ ଆସେ ଚାରି ପାକ କୋ ଦଶ ପ୍ୟାକେଟ୍ ରିଫାଇନ ତେଲ ଆସେ ପାଞ୍ଚ ପକେଟ ପ୍ୟାକେଟ ଆଉ ଏପଟ ଯଉ ବଜାରକୁ ଆସିଥିବେ ତ ଭଲ ଭଲ ତେଲ ଆପଣା ଜା ଥିବେ ଆପଣ ତ ଛକ ପାଖ ଲୋକ ଆପଣ ସବୁ ଜାଣିପାରୁଥିବେ ଆଉ କଣ କହିବି ତମ ଆଗରେ ଅଟା ଆସେ କିନ୍ତୁ ଆମର କ୍ଯୁଟାଲ ଲେ
ଆଜ୍ଞା।
ଆଜ୍ଞା ଆପଣଙ୍କ ଘରେ ତ କେମିତି କଣ କେମିତି କଣ ଚଳାନ୍ତି କେମିତି କଣ ଖାଆନ୍ତି କେମିତି କେମିତି କଣ କରନ୍ତି କେମିତି କଣ ସୁଅ ଏ ଆପଣ ଘରେ କିଛି ମାନେ ଥଣ୍ଡା ଲାଗିବା ପାଇଁ କିଛି ଜିନିଷ ଲଗାଉଛନ୍ତି ଯଦି କହିଲ ଆମ ଘରେ ଲଗେଇବି।
ଥଣ୍ଡା ନଗେଇବା ପାଇଁ ପଙ୍ଖା ନଗୋଉନା।
ଆରେ ପଙ୍ଖା ଲାଗିଚି ଯେ କିନ୍ତୁ ଆହୁରି ଥଣ୍ଡା ଯେମିତି ବୋ ଏଇ ଯୋଉ ଗ୍ରୀଷ୍ମ ହଉଚି କୁହ ନା ଭାଇ। ଏଟା ଝାଳ ନାଳ ଆଣ୍ଠଏ କରିଦଉଚି ଏ ଛାଇ ରେ ଠିଆ ହେଇଥିବୁ ଗରମ ଥଣ୍ଡାରେ ଠିଆ ହେଇଥିବୁ ଗରମ
ଯାହାହଲେ ବି ଏନା ଖ ଖରା ଦିନ ଖରା ହବ ବର୍ଷା ଦିନ ବର୍ଷା ହବ।
ଆଜ୍ଞା ବର୍ଷା ଦିନ ହେଲାଣି
ଶୀତ ଦିନ ଶୀତ ହବ ତମେ ଅଟକେଇ ପାରିବ କି?
ଭାଇ କେମିତି ଅଟକେଇ ପାରିବନି ଅଟକେଇ ପାରିବନି କେମିତି ମୋତେ ଆଗେ କହିଲ ଶୀତ ଦିନେ ଆମେ ଜ୍ୟାକେଟ ବେ ଯେଉଁ ଆମର ଯେଉଁ ପୋଷାକ ଗରମ ପୋଷାକ ବ୍ୟବହାର କରୁଚୁ କି ନାହିଁ ହଁ କି ନାହିଁ କୁହନ୍ତୁ?
ଆଜ୍ଞା ବଡ଼ ଭାଇ
ସେଇଟା କେମିତି ଶୀତକୁ କେମିତି ଅଟକା ହେଲା ଗରମ ପୋଷାକ ରେ ସେମିତି ଗରମକୁ କେମିତି ଅଡକା ହବ ଥଣ୍ଡା ପୋଷାକରେ ଥଣ୍ଡା ପୋଶକ କେମିତି ଆଣିବ ନା ଧଳା ଗଞ୍ଜିଟେଇ କିମ୍ବା ଧଳା ପୋଷାକ ଫୁଲୁ ହାତ ବଲା। ସେଇଟାକୁ ମାନେ ପାଣିରେ ଫ୍ରିଜ୍ ଭିତରେ ରଖିଦବ ଯେ ସରି ସରି ହୁଁ ଧୋଇ ଧୋଇଦେବେ ଯାହା ଫଳରେ ସେ ଓଧା ହେଇଯିବ ତାକୁ ପିନ୍ଧିଦେବେ ବଢିଆ ଲାଗିବ ତ ଥଣ୍ଡା ମାନେ ଏକ ନମ୍ବର ଥଣ୍ଡା ଆଉ ଆ ଆପଣ ଆଉ କଣ କହୁଛନ୍ତି କୁହନ୍ତୁ ନହେଲେ ମୁଁ ଯାଉଛି ଘରେ ଖାଇବି ଶୋଇବି ଆଉ କଣ କରିବି ଆଜ୍ଞା ଶୁଣନ୍ତୁ ଶୁଣନ୍ତୁ। ହ୍ୟାଲୋ ଆଜ୍ଞା ହ୍ୟାଲୋ। ଆଉ ଆପଣ ରାତିରେ କଣ ଖାଇବେ ନା ରୁଟି ଭଜା ନା। ଆଉ ରୁଟି ଭଜା ତା ଦେହରେ ଟିକେ ଚିଲି ସକ୍ସ ଟମାଟର ସ ଟିକେ ପକେଇଦେବେ ମାନେ ଯୋଉ ଟମାଟର ବଟା ହେଇଥିବ ଆଉ ଲଙ୍କାଗୁଣ୍ଡ ବଟା ଲଙ୍କା ବ ଟା ହେଇଥିବ ସେଇଟା ପକେଇଦେବେ ବଢିଆ ଲାଗିବ। ତା ପରେ ଭଲ ଲାଗିବ। ଆ
ଆଜ୍ଞା ବଡ଼ ଭାଇ କାମ ଅଛି ରହୁଛି। ଆଜ୍ଞା ଯାଇକି ଖାଇବି ଆଜ୍ଞା ଶୋଇବି।
ହୋଉ ଯା ଶୋଇ ପଡ଼ିବ ଯାଅ।